ଥି ହାଲୋ।
ଆମ ବୈଦ ସ
ହଁ ନମସ୍କାର ଭାଇ।
ନମସ୍କାର ଭାଇ କଣ କରୁଥିଲେ?
ନାଇଁ ଏଇଠି ଭାଇ ବସିଥିଲି ଆଉ।
ଆଚ୍ଛା ଆଚ୍ଛା କଣ କରନ୍ତି?
ହଁ ମୁଁ ଭାଇ ପୁନେରେ ରୁହେ ଆଉ ପୁନେରେ କାମ କରୁଛି ଏବେ ଆସିଛି ଘରକୁ ଆସିଛି।
ଆଚ୍ଛା ଆଚ୍ଛା। କୋଉଠି ଜବ୍ କରୁଛନ୍ତି ବୋଧେ ଉଁ ଜବ କରୁଛନ୍ତି ବୋଧେ ନାଇଁ? କଣ ଜବ୍ କରୁଛନ୍ତି ଆଜ୍ଞା?
ଜବ ଆଜ୍ଞା ଅଛି ମଦର ସୋପ କମ୍ପାନୀରେ ଆମର। ପ୍ରଡକ୍ସନ ଲାଇନରେ ଅଛି।
ଆଚ୍ଛା ଆଚ୍ଛା ବହୁତ ବଢିଆ ଆଜ୍ଞା।
ଭାଇ ଖିଆପିଆ ସାରିଲାଣି?
ହଁ ଅମ ଆଉ ଟିକେ ଆଗରୁ ଜଷ୍ଟ ଖାଇକି ଆସିଛି ଏବେ। ଟିକେ ଶୋଇବାକୁ ଆସିଲୁ ତ ମୁଁ କହିଲି ଟି-ଟିକେ ଦେଖିଦବା ଆଉ। କୋଉ ଭାଇ ମାନେ ଅଛନ୍ତି କଣ?
ଆଉ କଣ କୁହନ୍ତୁ? ହଁ ହଁ ଭଲ ଅଛନ୍ତି।
ଆଚ୍ଛା ଆପଣଙ୍କ ଖିଆପିଆ ସରିଲାଣି ବୋଧେ?
ହଁ ଏବେ ଜଷ୍ଟ ଖାଇକି ଆସିଲି ଆଉ ରୁଟି ଭଜା।
ହୁଁ ହୁଁ ହୁଁ ହୁଁ ଆପଣଙ୍କ ଘର ଟା।
ଆମ ଆମ ଘର ପା ଏଇ କଟକ ପା।
କଟକ
ହଁ କଟକ କିଶୋରନଗର।
କୋଉଠି ଈଶ
କିଶୋର ନଗର।
ସେଟା କୁଆଡେ ଉଁ?
ସେଇଟା ଆମର ଜାଣି ଥିବେ ସାଲେପୁର ଲାଇନ ଜାଣିଥିବେ।
ହଁ ସାଲେପୁର ଲାଇନ୍। ନିମଳ।
ହଁ ସେଡ଼ୁ ଛଅ କିଲୋମିଟର। ଆମ ଘର ପାଖରୁ ମନ୍ଦିର ଟା ଛଅ କିଲୋମିଟର ଆଉ
କୋଉ ମନ୍ଦିର ଟା କହିଲେ? ନିମାଳ ବନ୍ଦ ନିମାଳ ବନ୍ଦ ଆଜ୍ଞା ଆଜ୍ଞା ଆଜ୍ଞା।
ଏବେ ତ ଜଷ୍ଟ ଜ୍ୟେଷ୍ଠ ପୂର୍ଣ୍ଣିମା ଗଲାନା
ହଁ ହଁ ହଁ ହଁ ଆ ସେଇଠି ତ ଭଲ ବଡ ପ୍ରୋଗ୍ରାମ ହେଇ।
ହଁ ପୋଗ୍ରାମ ହୁଏ ଯଜ୍ଞ ହୁଏ।
ଆଚ୍ଛା ମାନେ ସେଠି କେତେ ଦିନ କଣ ଯଜ୍ଞ ହୁଏ ନା ଗୋଟେ ଦିନ୍
ପ ହେ ଆମର ଅଠେଇଶି ତାରିଖ ରାତି ତିନିଟାରୁ ପୁରା ଅଣତିରିଶ ତାରିଖ ଦିନ ସାରା ଆଉ ତାପରେ ତିରିଶ ତାରିଖ ଦିନ ରାତି ହେଇଯାଏ ଆଉ।
ମାନେ ଆଜି ଯାଏ ବି ଚାଲି ଥିବ ନାଇ।
ହଁ ଆଜି ସରିଯିବ ସକାଳୁ ସକାଳୁ ସରିଯିବଣି। ଭିଡ଼ ମାନେ ଲୋକ ବହୁତ ଆସନ୍ତି। ତିନି ଚାରି ହଜାର ଲୋକ ଆସନ୍ତି।
ଓ ହୋ ହ ହଁ ମାନେ ବଡ ପିଠଟେ ଟଧ ନାଇଁ ।
ସେଠି ସବୁଆ ଲୋକ କଣ କରିବେ ଆସିବେ ଗାମୁଛା ଗଟେ ନେଖା ନେଇକି ଆସିଥିବେ। ତିନିଟା ରାତିରୁ ପଳେଇ ଆସିବେ ପଳେଇ ଆସିକି ସେଠି ଆମର ସେ ମହାନଦୀ ଗୋଟେ ଯାଇଛି ସେଠି କଣ କରିବ ନା ସେ ବନ୍ଧ ହ ଯାଇକି ଶୋଇଏ ବାଲି ଧରେ। ଶୋଇଲେ। ସେଠୁ ଉଠିକି ଗାଧୋଇ ପାଧେମଇ ଆଉ ପୂଜାକରି ଠାକୁରଙ୍କୁ ସେ ଟିକେ।
ହଁ ହଁ।
ହଁ ସେଟ ଭୋଗ ଖାଇ ଯଜ୍ଞା କଣ ହଁ ଜେଷ୍ଠ ପୁନିମା ଦିନ। ଭୋଗ ପାଇକି ସେଇଠୁ ଘରକୁ ଚାଲିଲେ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା। ମାନେ ସେଇଠି କଣ ଜଗନ୍ନାଥ ମନ୍ଦିର ବି ଅଛି ନା
ହୁଁ ଜଗନ୍ନାଥ ମନ୍ଦିର ଅଛି ନା ଜଗନ୍ନାଥ ମନ୍ଦିର ତ ମାନେ ଆମର ଜ୍ୟେଷ୍ଠ ପୁନେଇଁ ଆମର ଯୋଉ ଅଚୁଦାନନ୍ଦ ମହାପ୍ରଭୁ।
ଆଜ୍ଞା।
ମାଳିକାରେ ଲେଖା ଅଛି ମାଳିକା ପଢ଼ିବେ।
ଆଜ୍ଞା ଆମେ ତ ସେତେ ମାନେ ଇଏ। ଜାଣିନୁ ମାନେ ନୂଆ ଜିନିଷ ମାନେ। ଜାଣିବାକୁ ମିଳୁଛି।
ହଁ।
ଆମେ ଟିକେ ଆମ ଘରଟା ହଉଛି ରାଉରକେଲା ଆଡ଼େ।
ହଁ।
ଆଉ ସେଥିପାଇଁ ଏତେ ସେ ବିଷୟରେ ଜାଣିନୁ କିନ୍ତୁ ଯେହେତୁ ତୁ ଭାଇ ମାନଙ୍କ ସାଙ୍ଗରେ କଥା ହେଇକି କିଛି କିଛି ଏମେ
ନା ମୋର ସେଇପରି ଲାଇନ୍ ବି ମୋର ସାଙ୍ଗ ମାନେ ଅଛନ୍ତି ରାଉରକେଲଲା ରେ
ଏଟା
ହଁ ଘରଟା ମ ସେ ରାଉଲକେଲାରେ ଯାଉଛି ଆ ପ୍ରପର ଘର ଜାଣିିନି। ହଁ ଗୋଟେ ସାଙ୍ଗଟେ ଅଛି ଆମେ ଆମେ ସବୁ ଯୋଉ କାମ କରୁ। ନା କମ୍ପାନୀରେ। ହଁ ସେଇପଟୁ ସବୁ ଯାଇଛନ୍ତି ପାଠ ପଢ଼ିକିଇ ରାହୁଲ୍ କେଲାରେ।
ଆଚ୍ଛା। ସେମାନେ କଣ ମାନେ ଏଇଟାକୁ ଇଞ୍ଜିନିୟରିଂ ନା ଡିପ୍ଲୋମା କରିକି ବି
ନାଇ ଡିପ୍ଲୋମା କରିକି ବି ଯାଉଚନ୍ତି। ପ୍ଲସ୍ ଗ୍ରାଜୁଏସନ ର ବି ତୋମେ ଯାଇପାରିବ।
ଆଚ୍ଛା ଆଚ୍ଛି ଗ୍ରାଜୁଏସନ କରିକି ବି? ଗ୍ରାଜୁଏସନ୍ ନା ବିଟେକ୍?
ଅଁ, ଗ୍ରାଜୁଏସନ୍, ବିଟେକ୍, ଡିପ୍ଲୋମା ପ୍ଲସ୍ ସିଟେଡ୍। ଚାରଟା କୁ ମୋ ଯୋଉଟି ଅଛି। ହଁ ସିଟେଟ୍ ରେ ଆମର ଯୋଉ ଅ, ସେଣ୍ଟ୍ରାଲ୍ ସେ ଯୋଉଟା ପ୍ଲାଷ୍ଟିକ୍ ଇଞ୍ଜିନିୟର ଜାଣିଚ ଟେକ୍ନୋଲୋଜି?
ଆଚ୍ଛା ନା ନା ସେଟାର ମାନେ ଇଏ କୋଉଟି ଅଛି?
ସେଟା ଗମେଣ୍ଟ ଆମର ରାହୁଲକେଲାରେ ସେଠି ବି ରହୁଚି ତୋମର ସେଠି ଗମେଣ୍ଟ ରେ ବହୁତ ଭ ମା ଯୋଉଟି ସୋଉଟି
ମାନେ ସ୍କିଲ୍ ଏ ସ୍କିଲ୍ ଇନ୍ ଏ ସ୍କିଲ୍ ଇଣ୍ଡିଆ ଯୋଉ ଚାଲୁଚି କି? ଆଚ୍ଛା, ଆଚ୍ଛା, ଆଜ୍ଞା, ଆଚ୍ଛା ଏଠି ଅଛି ଆମର ଗମେଣ୍ଟ ଆ ଟେଜ ବି ହଉଚି ବୋଧେ ସେଇଟା ସ୍କିଲ୍ ଓଡିଶା ନା ସ୍କିଲ୍ ଇଣ୍ଡିଆ ଏମତି କଣ ଗୋଟେ ଗୋଟେ ପ୍ରୋଗ୍ରାମ୍ ଚାଲୁଚି ବୋଧେ ସେଇଠି? ସେଠି ଅଲଗା ଅଲଗା ବହୁତ ମାନେ ଉଁ, କାହିଁନା ମୁଁ ଶୁଣୁଥିଲି ଜଣ ମାନେ ବହୁତ ଜଣ ଉଁ, ଉଁ, ଏ ଯୋଉା ଉଁ, ସାର୍ଟ ପନ ପିନଛନି ମାନେ ଡ୍ରେସ୍ ମାନେ ପିନଛନି ଉଁ, ଆଲା କିି ଉଁ, ଅ, ଆ, କାର୍ପେଣ୍ଟ ମାନେ କାର୍ପ ପେଣ୍ଡ ନ ସରି
ହଁ।
ଆଉ କିଛି କିଛି ମନିଫେକ୍ଚରିଂ ଇଏ ପାଇଁ ସେମାନେ କରୁଚନ୍ତି। ନା ଆପଣ କଣ ବୋଧେ ସ୍କିଲ୍ ସ୍କିଲ୍ ଓଡିଶା
ନା ନା ମୁଁ ଗ୍ରାଜୁଏସନ ରୁ ମୋର ଗୋଟେ ସାଙ୍ଗଟେ ଅଛି ଡିପ୍ ଫର୍ମ ଭରିକି ସେଇ ଦିନ କଥା ହେଇକି ନେଇଯାଇଥିଲା।
ଆଚ୍ଛା, ଆଚ୍ଛା।
ହଁ ମୁଁ ରହିଲି ଅଢେଇ ବର୍ଷ ହେଲାଣି।
ତାହେଲେ ଭଲ ଏସପିରିଏନ୍ସ ସେଇଯିବଣି ନାଇ?
କଣ ସେପଟେ ତୋମ ସେପଟେ ଭାଇନା ଏ ଖ୍ରୀଷ୍ଟିୟାନ ମାନେ ବହୁତ ରହନ୍ତି କି?
ହଁ, ହଁ।
ହଁ ସେ ସାଙ୍ଗ ଟା ମୋ ଅଛି ନା ସେ କହେ।
ଆଚ୍ଛା।
ହଁ।
ଏଟା ଉଁ, ସବୁ ମିକ୍ସ ରହୁଛନ୍ତି ଏଠି ଏଟା ସେମାନେ ଖ୍ରୀଷ୍ଟି ୟାନ ତ କେ ମୂଳରୁ ଖ୍ରୀଷ୍ଟିୟାନ୍ ନ ଥାନ୍ତି। ସିଏ ସବୁ ହିନ୍ଦୁରୁ କନଭଟେଡ୍ ଏ କନଭଟେଡ୍ଏ ଇଏ ଅଛନ୍ତି। ହୁଁ, ତ ସେଥିପାଇଁ ଅଛନ୍ତି ବହୁତ
ଏ ଆକ୍ଚୁଆଲି ଭାଇ ଦେଖ ଯଦି ଗମେଣ୍ଟ କିଛି ନ କରିବ ସେମାନେ କଣ କରିବେ। ଆଉ ସେମାନଙ୍କ ହଁ ଯାହାର ଜାଗା ଭଲ ମ
ହଁ, ହଁ। ନାଇ ନାଇ ବହୁତ ଜଣ ଅଛନ୍ତି ମାନେ ଏ ସି, ଏସ୍ ଟି ଯୋଉମାନେ ଅଛନ୍ତି। ଏସ୍ ଟି ତ ସେମାନେ ଏଠି କା ରାଉରକେଲାର ନେଟିବ୍ ବି ସେମାନେ ବହୁ ଜଣ ଅଛନ୍ତି। ସୁନ୍ଦରଗଡ଼ ଡିଷ୍ଟ୍ରିକ୍ ର ମାନେ ରହୁ ଛନ୍ତି ରାଉରକେଲାରେ ତାଙ୍କ ଗାଁ ଟା ଥିବ ଏ ଦଶ ବାର କିଲୋମିଟର୍ ଭି ତରେ କାଇନା ନେଟିବ୍ ଟା ହିଁ ଏ, ଉଁ, ମାନେ ସେମାନେ ମୂଳ ବାସିନ୍ଦା ହଉଛନ୍ତି ସୁନ୍ଦରଗଡ଼ ଡିଷ୍ଟ୍ରିକ୍ ର। ମାନେ ଯେଟା ଏ ଯେହେତୁ ଆଦିବାସୀ ବହୁଳ ଅ, ଜାଗାଟା। ତ ତାଙ୍କର ମେନ୍ ରହୁଛି ତାଙ୍କର ନିଜର ମାନେ ନିଜ ଗାଁ ସେଇଟା ଜନ୍ମଭୂମି। ବିଟି ମାଟି ଯୋଉଟା କହନ୍ତି ସେଇଟା ଆଉ ଏଉ ଯୋଉ ବାରବାଟୀ ଗୁଜୁରାଟି ହେଲେ କି ମୁସଲମାନ ହେଲେ କି ଅଲଗା ଯୋଉମାନେ ବି ସେମାନେ କଣ ଆସିଛନ୍ତି।
ହଁ ସେପଟେ ରହିଲା ନା ମୋର ଛତିସିଗଡ ରହିଲା।
ହଁ ଝାାରଖଣ୍ଡ ବର୍ଡର ଅଛି ଛତିସିଗଡ ବର୍ଡର ଅଛି ମାନେ ତିନିପଟେ ବର୍ଡର ଅଛି।
ତ ସେ ସବୁ ମିକ୍ସ ଟା ସେଇଠି ରହୁଛନ୍ତି ନା। ତ ବଢରକୁ ଯେତେବେଳେ ଲାଗିଛି ସେମାନେ ବି ପଳେଇ ଆସନ୍ତି ଏପଟକୁ।
ଆଜ୍ଞା ଆଜ୍ଞା।
ହଁ।
କାହିଁକିନା ଆମର ଏଠି ଯେମିତି ଏବେ ଲୋକ କଣ ବହୁତ ଜଣ ପଳଉଛନ୍ତି ଛତିସିଗଡ କୁ। କାନା ଯେବେ କିି ଓଡିଶାଠୁ ଛତିସିଗଡ ଇଲେକ୍ଟ୍ରିକ କିଣୁଛି? ଇଲେକ୍ଟ୍ରିସିଟି କିନ୍ତୁ ତାର ସେଠି ଏତେ ସବସିଡି ଦେଇକି ଉଦ ଆମ ଓଡିଶା ଠୁ ତାର କମ ରେଟ୍ ଅଛି କମର୍ସିଆଲ। ତ ଲୋକମାନେ ଯୋଉମାନେ ପ୍ଲାଣ୍ଟ କରୁଛନ୍ତି ସେମାନେ ଏବେ ସେଠିକି ପଳାଉଛନ୍ତି କାହିଁକି ତାଙ୍କୁ କଷ୍ଟ୍ୟୁମଟା କମ ପଡ଼ୁଛି।
ଆଛା ଆଛା।
ଛତିସିଗଡ ରେ ଇଲେକ୍ଟ୍ରିସିଟି କମ ପଡୁଛି ତ ଯୋଉମାନେ ପ୍ଲାଣ୍ଟ ଚଲଉଛନ୍ତି ସେମାନେ ତ ଯାହାହଲେ ବି ଇଲେକ୍ଟ୍ରିସିଟି ବ୍ୟବହାର କରିବେ । ତ ସେଇଟା ହିଁ କଷ୍ଟିଂ କମ ହେଇଗଲା ମାନେ ନନ୍ୟଚୁରାଲି ପ୍ରଫିତି ଟା ବଢିଯିବ।
ଆଚୁଆଲି ଭାଇନା ଓଡିସାରେ ସବୁ କିଛି ଅଛି ଖଣି ଠାରୁ ଆରମ୍ଭ କରି ସବୁ ଜିନିଷ। କିନ୍ତୁ ଓଡିଶା ଗମେଟେ ସେଇଟାକୁ କଣ କରୁଛି ନା ଦୁରୁପ୍ରୟୋଗ କରୁଛି। ସେଇଟା ବାହାରକୁ ସପ୍ଲାଏ କରୁଛି ସେଥିଲାଗି ଓଡିଶା ବହୁତ ପଛରେ।
ହଁ କାହିଁକି ରାଉରକେଲାରେ ଏତେ ଗୁଡା ମାନେ ସ୍ପ୍ଜ ଆଇରନ୍ ପ୍ଲାଣ୍ଟ ଥିଲା ଖାଲି ଏଇ ସକାଶେ ହିଁ ବନ୍ଦ କରିକି ସବୁ ବାହାରକୁ ଗଲେ ଛତିସିଗଡ କୁ ପଳେଇଲେ ମାନେ ଛତିସିଗଡ ବର୍ଡର ଟା ଏଇଠୁ ପାଖାପାଖି ଶହେ କିଲୋମିଟର ମାତ୍ର
ହୁଁ ହୁଁ।
ତ ଉଁ ସେଠି ଯଦି ଛୋଟ ଟଙ୍କାରେ ମିଳୁଛି ଏଠି ତାଙ୍କୁ ଆଠ ଟଙ୍କା ଦଶ ଟଙ୍କା ଦେବାକୁ ପଡୁଛି। ଯେବେ କିି ଓଡିଶାର ଗମେଟ୍ କୁ ଇଲେଟି ଜଦି ଛତିସିଗଡ଼ ଗର୍ଣମେଣ୍ଟ କିଣୁଛି।
ହୁଁ।
ସେମାନେ ଆଗରୁ ତ ଇଲେଟସି ଜନେଟ କରୁନଥିଲେ ନା ଏବେ ସିନା ଯୋଉ ମହାନଦୀ ବ୍ୟାରେଜରେ ଯୋଉ କରିଦେଇଛନ୍ତି ସେମାନେ ସେଠି ପାଣି କହି କି। ବେ ନିଜର ଇଲେକ୍ଟ୍ରିସିଟି ଉବହନ କରିବେବୋଲି ସେମାନେ ବ୍ୟାରେଜ ବନେଇଲେ। ଆଗରୁ ତ ଓଡିଶା ହି ବନଉଥିଲା ଓଡିଶା ବନେଇକି ଛତ ଛତିଶିଗଡ଼କୁ ଦେଉଥିଲା।
ହଁ ସେଇଟା ବି ହେଇଛି ନା ଏବେ?
କିନ୍ତୁ ଆମେ ଏଠି ଇଲେକ୍ଟ୍ରିସି ଯୋଉଟା ପାଞ୍ଚ ଟଙ୍କା ୟୁନିଟ ପାଉଛେ ସେମାନେ ପାଉଛନ୍ତି ତିନି ଟଙ୍କା।
ହଉ ହଉ।
ତ ନେଚୁରାଲି ବତଯେ
ଲୋକ ହଁ ତାପ ଲୋକ ଦେଖିଲେ ଯୋଉଠି ସୁବିଧା ହେଲା ଆମେ ସେଠିକି ଯିବୁ ଆଉ।
ହଁ ଗଭର୍ଣମେଣ୍ଟ ଯେତେବେଳେ କିଛି କରୁନି ସେମାନେ କଣ କରିବେ।
ସେଥିପାଇଁ ମାନେ ଓଡିଶା । ତାହାର ମାନେ ବହୁତ ବଡ ଡେ ଭଲପମେଣ୍ଟ ହେଇ ହେଇପାରି ଥାନ୍ତା ଏବେ ତ ଦେଖ ଗମେଣ୍ଟ । ଚେଞ୍ଜ ହେଇଛି ଦୁଇ ବର୍ଷରେ କିଛି ଦେଖିବାକୁ ମିଳୁନି ।
ହଁ ।
ସେ ପୁରୁଣା ଯେତିକି ପ୍ରକଳ୍ପ ଥିଲା ଏବେ ଯାଏ ସରିପାରୁନି ।
ଆଜ୍ଞା ।
ହଉ ଭାଇ ଆ ପ ଟିକେ ପରେ କଥା ହବା ହଉ ଭାଇ । ଜାଇକା କା